ହ୍ୟାଲୋ। ହ୍ୟାଲୋ।
ହଁ ମ୍ୟାଡ଼ମ୍
ହଁ ଶୁଭା ଯାଉଛି। ହ୍ୟାଲୋ।
କଥା ଶୁଣା ଯାଉଛି?
ଆପଣଙ୍କୁ ଶୁବା ଯାଉଛି?
ହ୍ୟାଲୋ।
ହଁ ଆପଣଙ୍କୁ ଶୁଭା ଯାଉଛି?
ହାଲୋ।
ଆପଣଙ୍କୁ ଶୁବା ଯାଉଚି କି?
ହାଲୋ ହଁ ହଁ ଏବେ ଶୁଭା ଶୁଭୁଚି। ବୁନି ନହଲେ କଥା ହଁ ହଁ ମାଡ଼ା
ଏବେ ଶୁଭା ଯାଉଚି?
ଆ
ଆଉ
ହଁ ହଁ।
ଆଉ କେମିତି ଅଛନ୍ତି ଆପଣ?
ହଁ ଭଲ ଅଛି ଆପଣ କେମତି ଅଛନ୍ତି?
ହାଲୋ। ଅ ମୁଁ ବି ଭଲଅଛି। ଆଉ ହଁ ହାଲୋ।
ଆ ଶୁ ଶୁ
ଆଉ ଖିଆପିଆ ସରିଲାଣି?
ହଁ ହଁ ସ
ହଁ ଶୁବା ଯାଉଛି।
ହଁ ଆପଣଙ୍କ ଖାଇବା ସରଲାଣି?
ଆଜ୍ଞା ଆଜ୍ଞା ସରି ଗଲାଣି।
ହଁ ହଁ। କଣ କରୁଥୁଲେ?
ନା ଆମ ପଟେ ତ କରେଣ୍ଟ ନାହିଁ ସକାଳୁ ବସିଥିଲି ଏମିତି ଆଉ।
ହଁ ହଁ।
ହଁ।
ଆ
ଆପଣ ଏବେ ଗୋଟେ କେସ୍ ଜାଣିଥିବେ। ଆପଣ ଏବେ ଗୋଟେ କେସ୍ ଜାଣିଥିବେ। ଏଇ ରାୟଗଡା ନା କଣ ଏ ଉଁ ମାନେ ହେଲାଣି ତିନି ଚାରି ଦିନ ହେଲାଣି
ହୁଁ ହୁଁ।
ସିଏ ଯୋଉ ଛୋଟ ଛୁଆଟା ବୋଧେ ଯାଉଥିବ ସୁ କୁଆଡେ ଟ୍ୟୁସନ ନା କୁଆଡେ ଯାଉଥିବ। ଆସିଲା ବେଳକୁ ଏମତି କେତେ ଜଣ ଇଏ କରିଦେଇଥିବୋ ସେ ଶୁଣିଚନ୍ତି ନା?
ନା ନା ମୁଁ ଶୁଣିନି।
ଶୁଣିନାହାନ୍ତି।
ନା ନା।
ମାନେ ଆପଣଙ୍କ ମତରେ ଆପଣ କୁହନ୍ତୁ ମାନେ ଗୋଟେ ଛୋଟ ଝିଅ ହୋଉ କିମ୍ବା ଗୋଟେ ନାରୀ ହୋଉ ବା ଗୋଟେ ମହିଳା ହୋଉ ସମାଜ ତା ପାଇଁ କେତେ ସୁରକ୍ଷିତ? ମାନେ ସେ କଣ କଲେ ସେ ନିଜେ ସୁରକ୍ଷିତ ରହିପାରିବ?
ହୁଁ। ଗୋଟେ ନାରୀ ତା ଘରେ ବି ସୁର ଅ ସୁରକ୍ଷିତ ନୁହଁ। ବାହାରକୁ ଆଉ ହଁ ବାହାରକୁ କଣ କହିବା? ଏବେ ତ ଇଏ କାଲିରେ ଗୋଟେ ସେ କାମାକ୍ଷା ମନ୍ଦିର ଯୋଉ ଅଛି ସେଠି ବି ଏମତି ଝିଅ ଗୋଟେ ସବୁ ମାନେ ଅଣନିଶ୍ଵାସୀ ହେଇଗଲା ସେ ଭିତରେ ତ ସେଠି ବି ସେ ଲୋକଗୁଡା ତାକୁ ତାର ମାନେ ତାକୁ ହଇରାଣ କରିଦେଇଚନ୍ତି ପୁଅଗୁଡା। ବୋହୁତ ତାର ମାନେ କଣ୍ଡିସନ ବୋହୁତ ଖରାପ କରଦେଲେ ସେଠି ହଁ।
ମୁଁ ଭାବୁଚି ଯେମତି ଆମ ନାରୀ ଜାତିକୁ ଯେମିତି ଅପମାନ ଦିଆ ହଉଛି ଯେତିକି କଷ୍ଟ ଦିଆ ହଉଛି। ଯଦି ସେମିତି ସେଇ ପୁରୁଷ ମାଧ୍ୟମରେ ତାଙ୍କୁ ଯଦି ସେମିତି କରା ହୁଅନ୍ତା ତାହେଲେ କେମିତି ହୁଅନ୍ତା। ମାନେ ଯୋଉମାନେ ସବୁ ଭୁଲ କରୁଛନ୍ତି ଯେ ତାଙ୍କ ସହିତ ଏମିତି ହୁଅନ୍ତା କେମିତି ହୁଅନ୍ତା। ଏବେ ସରକାର ଯୋଉ ଡିକ୍ଲୋର କରିଥିଲେ ମାନେ ଏଇ ସବୁ କେସ୍ ରେ ଯୋଉ ମାନେ ଯଡିତ
ଏସବୁ କରିବ କିଏ? ମ ପୁରୁଷ ସବୁ କୋର୍ଟରେ ହିଁ ପଇସା ବସିଛନ୍ତି ଯିଏ ସେମାନେ ହିଁ କରୁଛନ୍ତି ପୁରୁଷ ଜାତି ତ କୋଉଠି ନ୍ୟାୟ।
ନିଶ୍ଚିିନ୍ତ ଭାବରେ। ଖରାବେ
ଉଁ ହୁଁ
ଥିପାଇଁ ବି ଆମେ କିଛି କରିପାରିବାନି ନାଇଁ କି? ଆମେ ଚାହିଁଲେ ନିଜ ମନ ମନବଳ ଦୃଢ କଲେ ମଧ୍ୟ ଆମେ ସବୁ କିଛି କରିପାରିବା ଆଉ ଆଜ୍ଞା।
ହୁଁ ନହେଲେ ଝିଅମାନେ ଝିଅମାନଙ୍କର ଏଗେନସ୍ ଟେ ରେ ଯାଆନ୍ତି ହଁ।
ଉଁ
ଆଉ ଆଉ କଣ କୁହନ୍ତୁ?
ଏବେ ସରକାର ଯୋଉ ଡିକଲାର କରିଥିଲେ। ନା ଯୋଉମାନେ ସବୁ ଅପରାଧ କରୁଛନ୍ତି ତାଙ୍କୁ ସବୁ ଆପଣ ଯୋଉଠି ଦେଖି ତାଙ୍କୁ ଏନକାଉଣ୍ଟର କରିଦିଅନ୍ତୁ ଏମିତି ସବୁ ଯୋଉ ଗୋଟେ ଥର କ ଯୋଉ ଆଇନ ମାନେ ଯୋଉ ନିୟମ ଦେ କରିଚନ୍ତି ଯଦି ସେଟା ସତରେ ଲାଗୁ ନାଇଁ ଲାଗୁ ତ ହଉଚି ଯଦି ସେଟା ପ୍ରଚୁର ପରିମାଣରେ ଲାଗୁ ହୁଅନ୍ତା ମୁଁ ଭାବୁଚି ଯାହା ହେଲେ କି କିଛିଟା ହେଲେ କିଛିଟା ଯାହେଲେ ସମସ୍ୟାର ସମାଧାନ ହେଇଯାଆନ୍ତା।
ହୁଁ
ଏମିତି କାଲି କା କାଲି ଦେଖୋଉଥିଲା ନ୍ୟୁଜ ରେ ରାଉରକେଲାରେ ଗୋ ଟେ ସମ୍ବଲପୁରରେ ଗୋଟେ ଆଉ ଗୋଟେ ଏମତି କଣ ତିନିଟା ଡିଷ୍ଟ୍ରିକରେ ଏମତି ଏନକାଉଣ୍ଟର କରିଛନ୍ତି। ଏତିକି ହେଇବି ଯଦି ଲୋକ ସେଟା ବୁ ହଁ ଏତିକି ହେଇକି ଯଦି ଲୋକ ସେଇଟା ସୁଧୁରୁ ନାହାଁନ୍ତି ବୁଝିପାରୁନାହାଁନ୍ତି। ପୁଣିଥରେ ସେଇ ଭୁଲ ଏକା କରିଚାଲିଚନ୍ତି ତାଙ୍କୁ ଆଉ କଣ କୁହାଯାଇପାରିବ କୁହନ୍ତୁ। ମାନେ ତାଙ୍କ ପାଇଁ ଆଉ କିଛି ଦୁନିଆରେ ଆଉ କିଛି ଆଇନ ନାହିଁ ବୋଧେ।
ନା ସେମାନେ ସୁଧରିବେନି ଏଇସବୁ ମାନେ ଏନକାଉଣ୍ଟର କରିବାଟା ଠିକ୍ କିନ୍ତୁ ଯେପର୍ଯ୍ୟନ୍ତ ସେମାନେ ଅ ମାନସିକ ସ୍ତରରୁ ସୁଧରି ନାହାଁନ୍ତି ସେ ଯାଏ ଏଇଟା ଠିକ୍ ହବନି।
ଠିକ୍ ହବନି।
ହୁଁ
ମାନେ ଯାହାର ଚିନ୍ତାଧାରା ଖରାପ ସେ ସେ ଭଉଣୀ କଣ ପର ଝିଅ କଣ ନା ବାହାର ଝିଅ କଣ ସେ ସମସ୍ତଙ୍କୁ ସେ ଗୋଟେ ଦୁ ଷ୍ଟି ରେ ହିଁ ଦେଖିନେଇଁ
ହଁ ହଁ
ଯଦି ସେଇ ନଜରଟା ଆମ ମନ ଭିତରେ ତାକୁ ଆମେ ଷ୍ଟ୍ର କରନ୍ତେ ନା ସବୁ ସମସ୍ତେ ମୋର ଭଉଣୀ। ଆଉ ସମସ୍ତେ ହଉଛନ୍ତି ମୋର ମା ଯଦି ବୋଲି ଭାବନ୍ତେ ବୋଇଲେ ତାହେଲେ ତ ରାମ ରା ଜ୍ୟ ହେଇଯାନ୍ତା ନାଇଁ କି ଆଉ ସେମିତି ହୁଅନ୍ତାନି। କିନ୍ତୁ ଦୁଃଖର ବିଷୟ ସେ ସବୁ ତ ହେଇପାରୁନି। ଶେଷରେ ସେଇ ଦେଖିବେ। ହେଇପାରିବନି ଦେଖିବେ ବହୁତ ଛୋ ଛୋଟ ଛୋଟ ପିଲାମାନେ ଥିବେ ମାନେ ଏମତି। ପଞ୍ଚମ, ପ୍ରଥମ, ଦୁତୀୟ ଏମିତି ପିଲାମାନଙ୍କୁ ମଧ୍ୟ ଛାଡୁନାହାନ୍ତି। ମାନେ ଏତେ ରାକ୍ଷସ ସବୁ ଅ ଅଛନ୍ତି କେମତି ଜନ୍ମ କେନ୍ତି ନଉଛନ୍ତି ଭଗବାନଙ୍କୁ ଏକା ଜଣା।
ତିନି ବର୍ଷର ଝିଅ ଗୋଟେକୁ ସେମତି। ଆ ମାନେ ରେପ୍ କେ ରେପ୍ କରିକି ତାକୁ ମାରି ଦେଇଛି ଗୋଟେ ବହୁତ ବଡ ଲୋ କ ଗୋଟେ ସେ ସ୍କୁଲରେ। ତ ସ୍କୁଲ ଛାଡି ବାଟା ବି କେତେ ଡର ମାନେ ଭୟ ଭୟାନକ ପରିସ ସ୍ତିତି ହେଇଯାଉଛି।
ଆଜ୍ଞା ଆପଣ ଶୁଣିଥିବେ ଆମେ। ପିଲାମାନଙ୍କୁ ସ୍କୁଲ ଛାଡୁଛେ କିନ୍ତୁ ଦେଖିବେ ତାଙ୍କର। ଶିକ୍ଷକ ହିଁ ସେଇ ପିଲାକୁ ମାନେ। ଗର୍ଭବତୀ କରି ଦେଇଥିବେ‌ ସେମିତି କେସ୍ ମଧ୍ୟ ଆସୁଛି। ଆଜ୍ଞା ଆମେ କଲେଜ ଛାଡୁଛେ ଦେଖ ଖିବେ ସେ ପ୍ରି ପ୍ରିନ୍ସିପାଲ ହଉ ନହେଲେ କ୍ଲାସ ଟିଚର ହଉ ତାଙ୍କ ସହିତ ତାଙ୍କର ଲଫଡା ଚାଲିଥିବ। ସେମିତି କେସ୍ ବି ଆସୁଛି ଆମେ ସ ହେତିକିରେ ସରିନି ଦେଖନ୍ତୁ ଏବେ ଉଁ ଉଁ ମାନେ ଜଣଙ୍କର ଆରେଞ୍ଜ ମ୍ୟାରେଜ। ମଧ୍ୟ ହେଇ ଯାଇଛି ସେ ତାର ପୁରୁଣା ଉଁ ବ ଫ୍ରେଣ୍ଡ ସହିତ ବି ତାର ମାନେ ହଜବେଣ୍ଡକୁ ବି ସେ ମାରି ଦଉଛି ଏମିତି।
ହଁ ହଁ ଏବେ ତ ଦି ତିନି ଦିନ ଦି ତିନି ଦିନ ହଉଛି। ଏମିତି ଅ ମାନେ ମାରୁଆଡି ପରିବାରରେ ଗୋଟେ ବାହାଘର ଥିଲା ସେଠି। ଏମିତି ମାରି ଦେଇଛନ୍ତି ହଁ ଗୋଟେ ମାନେ ସେଇଟା ଝିଅ ମାନେ ଯୋଉ। କରୁଛନ୍ତି କିଛିଟା କେସ୍ ସେଇଟା କିନ୍ତୁ। ନାରୀମାନଙ୍କ ସହିତ ଯୋଉଟା ହଉଛି। ପ୍ରତ୍ୟେକ ଘଣ୍ଟାରେ ତିନି ଚାରିଟା ମାନେ। ଇଏ ଯୌତୁକ ପାଇଁ ମାରି ଦଉଛନ୍ତି ଶାଶୁ ଘର ଗୁଡାକରେ ପ୍ରତ୍ୟେକ ଘଣ୍ଟାରେ ଏଇଟା ହଉଛି। ମାନେ ଏଇଟା କେସ୍ କେସ୍ ଷ୍ଟଡି ଗୁଡା ଏମିତି ବାହାରିଛି ଯେ। ଆଉ ପ୍ରତ୍ୟେକ କଣ କହନ୍ତି, ଏ ଘଣ୍ଟାରେ କ୍ ଉଁ ସ୍ ଛଅ ସାତଟା ନା କେତେଟା ରେପ୍ କେସ୍ ଚାଲିଛି ମାନେ ଖାଲି ଆମ ଇଣ୍ଡିଆ କଥା ଏଇଟା।
ହଁ ହଁ। ନାଇଁ ସବୁଦିନ ପ୍ରାୟ ଚାଲିଛୀ ଦେଖିବେ‌ ଆମେ ନାଇଁ କୋଉ ଜାଗାରେ ଗୋଟେ ଦେଖିବେ। ମାନେ ଜାଗାଟା ଶୁନ ଶାନ୍ ଥିବ ସେଇଠି। ସେଠି ମନେକର ଝିଅମାନେ ଯାଉଛନ୍ତି କି କିଏ ଟ୍ୟୁସନ୍ ଯାଉଛି କିଏ ସ୍କୁଲ ଯାଉଛି ସେମିତିରେ ମଧ୍ୟ। ପିଲାମାନେ ଛାଡୁ ନାହାନ୍ତି ହାଁ କିି କିଏ ବାହାରୁ ଗୋଟେ ଆସି।
ଗୋଟେ ହଁ ହଁ ଝିଅ ଗୋଟେ। ଉଁ ମାନେ ମାରିବାଟା କୋଉ ପୁଅକୁ ଠିକ କଥା ନୁହଁ କିନ୍ତୁ। ଆଉ ସେ ଗୋଟେ ଝିଅ ଯଦି କେ କେଉ କୋଉ ପୁଅକୁ ମାରି ଦେଇଛି ତା ବୟଫ୍ରେଣ୍ଡ ସହ ମାରୁ ନା ଏକା ମାରୁ ସେଇଟା ତା ମାନେ ସମାଜରେ। ଏତେ ନିଉଜରେ ଆସୁଛି ଯେ ସେ ମାରିଦେଲା ମାରିଦେଲା କହିକି କିନ୍ତୁ ପ୍ର ତେକ ଘଣ୍ଟାରେ ଏତେ ସବୁ ଜିନିଷ ଝିଅମାନଙ୍କ ପାଇଁ ହଉଛି। ସେଇଟା ସମସ୍ତେ ଜେନେରାଲ ମାନେ ନର୍ମାଲ ହିସାବରେ। ନେଇଗଲେଣି ହଁ ଏଇଟା ତ ଏମିତି ହୁଏ ଆମ ସମାଜରେ ସେମିତି ନେଇଗଲିଣି ହଁ ନାରୀ ମାନଙ୍କ ତ ତ ଏଇଟା ସେମିତି ହୁଏ ସେଟା କେହି ଆଉ ନିଉ ନିଉଜ ଗୁଡା ଏସବୁ ଦେଖାଉ ନାହାନ୍ତି।
ଦେଖଉ ନାହାନ୍ତି କହିବେ ହଁ ସେ ପରା ସେ ୟୁନିକ ଡ୍ରେସଟି ପିନ୍ଧିଥିଲା। ହଁ ସା ପ ଦେହ ଅଧା ଦେଖା ଯାଉଥିଲା। ସେଇଥିପାଇଁ ଏତେ ସବୁ କାଣ୍ଡ ହେଲା ଏମିତି ଲୋକଙ୍କର ଆଜ୍ଞା। ଦେଖାଯାଉଛି ଆ ଯାହାର ନଜର ଖରାପ ଯାହାର ଚିନ୍ତା
ଯୋଉ ଅଛନ୍ତି ହଁ ସେମାନଙ୍କର କଣ ଅଛି। ସେଇଟା ମାନେ ପୁରୁଷର ଚିନ୍ତା ଖରାପ ଦେଖିବା ହଁ।
ଏବେ ଗୋଟେ ମଜା କଥାଟେ ଶୁଣନ୍ତୁ।
ଆଜ୍ଞା
ଥରେ ଟିଭିରେ ଦେଖାଉଥିଲା ସେ ଲ କ ର ବୟସ ଷାଠିଏ ଉପରେ ହେଲାଣି ମାନେ ପଞ୍ଚଷଠି ସତୁରୀ ଏମିତି ହେଲାଣି। ଏବେ ତ ସମସ୍ତେ ମୋବାଇଲ ଧରୁଛନ୍ତି ପ୍ରାୟତଃ ଆମେ ଦେଖ ଏବେ ଛୋଟ ପିଲାଠୁ ମାନେ ବୁଢା ପର୍ଯ୍ୟନ୍ତ ଏମିତି ସବୁ ସ୍ମାର୍ଟ ଫୋନ ଧରୁଛନ୍ତି। ନା କଣ ସେ ଦେଖୁଥିଲା। ମାନେ ସେ ବୁଢା ଟା କଣ ସବୁବେଳେ ଖାଲି ସେଇ ମାନେ ସେ ଖରାପ ଭିଡିଓୋଗ୍ରାଫ ସବୁବେଳେ ଦେଖ। ଖେ, ଉଁ ତାର ପୁଅ ହଁ ତାର ପୁଅ ଝିଅ ଏମିତି ସବୁ କଲେଜ ଯାନ୍ତି। ସେମାନେ ଯେତେବେଳେ ପାଠ ପଢିବାକୁ ପଳେଇବେ ସେ ବୁଢା ଟା କବାଟ ଦେଇଦବ। ଆଉ ସେ ଭିତରେ ଦେଖିବ ମାନେ ଏମିତି ଯେତେବେଳେ ସବୁଦିନ ଦେଖେ ତାପରେ ତାକୁ କୁ, ହଁ ମାନେ ଥାନରୁ କଲ୍ ଆସିଲା ନା ଆପଣ ସେଇ ରେ ସବୁବେଳେ ଦେଖୁଛନ୍ତି। ଆଉ ଆପଣଙ୍କ ନାଁରେ କେସ୍ ହେଇଛି ଆପଣ ଥାନା କୁ ଆସନ୍ତୁ।
ହଁ, ହଁ
ଏମିତି ଜେତ ବେଳେ ସେମିତି ହେଲା ସେ ବୁଢା ପୁରା ଡରିଗଲା କହିଲା ନା, ନା ସାର୍ ମୁଁ ଆଉ ଦେଖିବିନି କହିଲା ନା, ନା ସାର୍ ମୁଁ ଆଉ ଦେଖିବିନି ଏମିତି କହିଲା। ତା ପରେ ସେ ପୋଲିସ ସାର୍ କହିଲେ, ହଉ ତାହେଲେ ଲକ୍ଷେ ଟଙ୍କା ମତେ ଦରକାର ମତେ ଲକ୍ଷ ଟଙ୍କା ଦିଅ ମୁଁ ତମ କେଶ୍ ଟା କ୍ଲୋଜ କରିଦେବି ସେମିତି କହିଲେ। ତା ପରେ ସେ ବୁଢା ସହିତ ଯାହା ଘଟିଥିଲା। ତାର ସାଙ୍ଗ ଯୋଉ ଯିଏ ଥିଲା ସେ ମଧ୍ୟ ସେଇ କେସ ରେ ପଡିଥିଲା। ମାନେ କଣ ଆଜିକାଲି ତାକୁ ପବୁ ଆଜିକା ଜମାନାରେ ବି
ହେ ହେ ହେ।
ଆ ବୁଢାଙ୍କର ପ୍ରେମ ଉଛୁଳି ପଡୁଛି କଣ କରିବା।
ଆହୋ ହୋ ହଁ, ହଁ ଆପଣଙ୍କ କଥା ହେଇକି ଠିକ ଲାଗିଲା ମ୍ୟାଡାମ୍। ହଁ, ହଁ
ଆଜ୍ଞା, ଆପଣଙ୍କ ସହିତ ବି କିଛି କଥା ହେଇକି ଶିଖିବାକୁ ମିଳିଲା। ସମୟ ତ ହେଇଗଲାଣି। ଆମେ ଏଇଠି ସମାପ୍ତ କରିବା ଧନ୍ୟବାଦ।
ଆଜ୍ଞା